ହ୍ୟାଲୋ। ଜୟ ଜଗନ୍ନାଥ। କଣ କରୁଚନ୍ତି?
ଏଇଠି ରୋଷେଇ ସରିଲା ଆଉ।
ଆଉ ଆଜିର ରୋଷେଇ ର ଆଇଟମ କଣ?
ଆଜି ଆମର ତଡକା ହେଇଚି ତଡକା ରୁଟି ଭାତ ବି ଅଛି ଯିଏ ଯୋଉଟା ଖାଇବେ ଆଉ।
ଓକେ। ତଡ଼କା ଟା ସବୁ କଣ ସବୁ ଏ ଯୋଉ ବାହାରେ ଯୋଉ ମିଳୁଚି ତଡକା ଅ ଡାଲି ନା ଘରେ ସବୁ କଣ ମିକ୍ସ ହେଇକି ହେଇଚି।
ନାଇଁ ଆମେ ଆଉ ଆଣିକି ମିଶେଇବାକୁ ଆଣିଦଉ ଡାଇରେକ୍ଟ ତ ତଡକା ପ୍ୟାକେଟ ମିଳୁଚି ଦୋକାନରେ ସେଟା ଆଣି ଦଉଚୁ ସବୁ ମିକ୍ସ ହେଇକି ଥାଉଚିନା।
ହଁ ହଁ।
ହୁଁ ସେଟାକୁ ଆଣିଦଉଚୁ ଆଉ ବାକି ତଡ଼କା ମସଲା ତା ଦେହରେ ରହୁଚି ନହେଲେ କିଣି ଆଣୁଚୁ ବନଉଛୁ ଆଉ।
ହୁଁ।
ଆଉ ତମର ଆଜି କଣ ରୋଷେଇ?
ଆଚ୍ୟୁଲି ଶନିବାର ଆଜି ଆମର ଅରୁଆ ରୋଷେଇ ହୁଏ।
ଅ ହ ହ।
ହଁ ବାପା ଆମର ଶନିବାରେ ଖାଆନ୍ତିନି ପଣା ପିଅନ୍ତି। ଆମର ସେ ପଣା ପାଣି ଟିକେ ପିଇଦେବେ ଆଉ ବା ବୋଉ ହେରିକା ଖାଇବେ ଆଉ। ଅରୁଆ ଡାଲମା ଅଛି ଆଉ।
ହଁ ହଁ ହଁ ଭଲ।
ହୁଁ।
ତମେ ଶନିବାର କର ନାଇଁ?
ହଁ ଶନିବାରେ ଟା କରାଯାଏ କରେ ମୁଁ।
ଅ ହଁ। ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ହଁ ସମସ୍ତେଙ୍କ ଦେହ ଭଲ ଅଛି।
ହ ହଉ ଆଉ ପରୀକ୍ଷା ପାଇଁ କେତେ କଣ ପଢିଲ?
ହଁ ପରୀକ୍ଷା ପାଇଁ ତ ସବୁ ପଢିକି ଯାଇଚି ସେମିତି।
ହଉ କିଛି ଇଏ କରିବାର ନାଇଁ ଆଟେଣ୍ଡ କରିବା ସବୁଠୁ ବଡ କଥା। ଆଉ ଭଲସେ ପରୀକ୍ଷା ପରୀକ୍ଷା ଦିଅ କିଛି ନାହିଁ। ତେଣୁ ପରୀକ୍ଷା ଦେଲେ ହିଁ ସାହସ ଟା ବଢିବ।
ହଁ ସେଇଟା ତ ସତ କଥା।
ହୁଁ ଏଆ ବର୍ଷ ଆ ହଉଚି ଭାରି ଅସୁବିଧା ହୁଁ। ଟ୍ରାଭେଲିଂ କରି ଯିବାଟା ଟିକିେ କଷ୍ଟ ହେବ।
ସେଇଟା ତ ସାତ ତାରିଖ ଯାହା ଅଛି ତ କ ଣ କହୁଚନ୍ତି ଲଘୁଚାପ ଦେଖାଯାଉ କଣ ହେଉଚି।
କାଲିକି କେତେ ପରିମାଣରେ କଣ ରହୁଛି ଜୋର ରହୁଛି କି ଟିକେ କମିବ ବର୍ଷା ଟା।
ଆଉ ତମେ ତମେ କେବେ ଯାଇଚ କି ଧଉଳି ବୁଲିବାିବା ପାଇଁ?
ଧଉଳି ମୁଁ କେବେ ଯାଇନି କିନ୍ତୁ ଯିବାର ପୋଗ୍ରାମ ଅଛି ଝିଅ ଟିକେ କହୁଚି ନନ୍ଦନକାନନ ଯିବ।
ହଁ। ବାି ଏବେ ତ ବର୍ଷା ଦିନ ଟିକେ ଖରା ଟିକେ ହେଲେ ଯିବ ବୁଲିବା ପାଇଁ ଭଲ ଲାଗିବ ଆଉ। ବାକି ଧଉଳିର କିନ୍ତୁ ଐତିହ୍ୟ ବହୁତ କିଛି ନିଆରା। ତ ଆମର ବହୁତ କିଛି ଐତିହ୍ୟ ଗୁଡା ରହି ଯାଇଛନ୍ତି ଛାପ ଛାଡି ଦେଇ ଯାଇଛନ୍ତି। ଆମର କିଏ ଥିଲେ ତାଙ୍କର ସେଠି ଆମ କଳିଙ୍ଗ ଯୁଦ୍ଧ ହେଇଥିଲା। ତ
ହୁଁ।
ରାଜା କିଏ ଥିଲେ ଅଶୋକଙ୍କ ସହିତ ହଁ। ତ ସେଠି ଆମର କୋଉ ନଦୀ କୂଳରେ ଯୁଦ୍ଧ ଟା ହେଉଥିଲା ନା ଦୟା ନଦୀ କୂଳରେ।
ହଁ ହଁ।
ଉଁ ଅଶୋକ ବହୁତ ହିଁ ରାଗ ପ୍ରୟଣ ହିଂସା ପ୍ରୟଣ ଲୋକ ଥିଲେ। ଆଉ ତାଙ୍କର ମନରେ ସବୁବେଳେ ଥିଲା କି ମୁଁ ଯେମିତି ଅଖଣ୍ଡ ଭାରତ ଜୟ କରିବି। ଆଉ ବିଶ୍ୱ ଜୟ କରିବି ତ ଏହିଇ ଥିଙ୍କିଙ୍ଗର ଲୋକ ସେଥିଲେ। ତାଙ୍କୁ କୁହନ୍ତି ଚଣ୍ଡାଶୋକ ମାନେ ଚଣ୍ଡା କୁ ହିଁ ତାଙ୍କୁ କୁହାଯାଉଥିଲା।
ହଁ।
ସେ କିନ୍ତୁ ଆମ ଭାରତ ଟା ବହୁତ ସୁନ୍ଦର ଆଉ ଧର୍ମ ଆଉ ସୁନା ରତ୍ନରେ ପୁରା ଭରପୁର ଥିଲା ଆମର ଭାରତ କାରଣ ଆମ ଭାରତର ଲୋକମାନେ ବହୁତ ପରିଶ୍ରମୀ ଥିଲେ
ହଁ।
ତ ସେି ଆସିଲେ କଣ ନା ଉତ୍କଳକୁ ଆକ୍ରମଣ କଲେ। ତ ଉତ୍କଳକୁ ଆକ୍ରମଣ କଲା ପରେ ତାପରେ ଦୟାାନଦୀ ଫଳରେ ଯୁଦ୍ଧ ହେଲା ତ ଏତେ ପରିମାଣରେ ଲୋକଙ୍କୁ ଆକ୍ରାନ୍ତ ଆକ୍ରମଣ କଲେ ଯେ ଦୟାନ ଦି ର ପାଣି ପୁରା କଣ ହେଇଗଲା ନା ନୀଳ ଜ ନାଲି ହେଇଗଲା। ନୀଳରୁ ନାଲି ବନିଗଲା। ତ ସେଠି ହଁ ତ ମୁଁ ଉଁ ଯୁଦ୍ଧ ତ ହେଲେ ସମସ୍ତେ ଆମେ ଯେହେତୁ କ୍ଷତ୍ରୀୟ ଆମ ଦେହରେ ତ କ୍ଷତ୍ରୀୟ ରକ୍ତ ବହୁଚି ତ ଆମେ କେବେ ଜିନିଷ ଗୁଡା ସହିପାରିବା ନାହିଁ ତ ଆମେ ଯାହା ବି ହେଲେ ଯୁଦ୍ଧ କରିବା ଆମ ନିଜ ପାଇଁ ଯୁଦ୍ଧ କରିବା ନାହି ତ ଆମ ଦେଶ ପାଇଁ ନାହି ତ ଆମ ଉଁ ଉଁ ପରିବେଶ ପାଇଁ ସବୁ ପାଇଁ ଆମେ ଆମ ଦେହରେ ରକ୍ତ ବହୁଚି। ତ ସେଠି ଯେତେବେଳେ ଅଶୋକ ଉଁ ଉଁ ହେଲା ପରାଜୟ ଯୋଉ ଅଶୋକ ଜିତି ଯାଇଛନ୍ତି। ଆଉ କିନ୍ତୁ ପରାଜୟ ହେଇଯାଇଛନ୍ତି ଆମ ରାଜା। ତ ସେଠି ଗୋଟେ ମାଆଙ୍କର ଛୁଆଟେ ଆଉ ଉଁ ମରିଯାଇଛି ସେ ଯୁଦ୍ଧରେ ଅ ମରିଯାଇଛି ତ ସେଠି ସିଏ ଅଁ ଯୋଉ ହେଲା ତାଙ୍କୁ ଅଭିଶାପ ଦେଇଥିଲେ। ଉଁ କି ଅଶୋକଙ୍କୁ ତ ଗୋ ଟେ ତାଙ୍କୁ ଗୋଟେ କଣ କହିଥିବେ ସାଏଦ ମୋର ମନେ ନାହିଁ କିନ୍ତୁ ଗୋଟେ ହା ଅ ଆତ୍ମାକୁ ବାଧିଲା ପରିକା ଗୋଟେ କ ଥା କହିଥିବ ତ ସେଇଟି ହିଁ ଅଁ ତାଙ୍କ ସେଇ ମାଆ ର ବେଦନା ଆଉ ଦୁଃଖ ଇଏରେ ଆଉ ଅଶୋକ ପୁରା କାରଣ ଉଁ ଚଣ୍ଡା ଶୋକରୁ ଧର୍ମା ଶୋକ କୁ କନଭର୍ଟ ହେଇଯିବେ ବନିଯିବେ ନିଜେ ନିଜୁକୁ ପରିବର୍ତ୍ତ ର୍ତ୍ତନଶୀଳ କରିଦେବେ ତାପରେ ସେ ସେଠୁ ହିଁ ଷ୍ଟାର୍ଟ ସେଇ ଦୟା ନଦୀର କୂଳରୁ ହିଁ ଷ୍ଟାର୍ଟ କାହା କରିବ ନା ବୁଦ୍ଧ ଦେବଙ୍କୁ ଆପଣେଇବେ ତାଙ୍କର ନୀତି, ଧର୍ମ ବାଣୀ ତାଙ୍କର ପ୍ରଚାର ଆରମ୍ଭ କରିବେ। ତାପରେ ସବୁଠି ପ୍ରଚାର ଆ ସାରନାଥରେ ବୁଦ୍ଧ ଦେବଙ୍କର ଗୋଟେ ସ୍ତମ୍ଭ ଅଛି ଗୋଟେ ଦେଖିଥିବେ ଫୋନରେ କି ଉଁ ପଢିଥିବେ ବହିରେ ଗୋଟେ ବଡ ସ୍ତମ୍ଭ ଅଛି ସେଠି ବି ହଁ ତ ସାରନାଥରେ ତାପରେ ତାଙ୍କୁ ପ୍ରମୋଟ କଲେ କାହାକୁ ନା ବୁଦ୍ଧ ଦେବଙ୍କୁ ସମ ସ୍ତଙ୍କୁ ଶରଣାଗତ କରିଆ ପାଇଁ ଚେଷ୍ଟା କଲେ କି ନାଇଁ ବୁଦ୍ଧ ଦେବଙ୍କୁୁ ତାଙ୍କ ନି
କଲେ ହଁ।
ହଁ ତାଙ୍କ ନୀତି, ଆଦର ସେଟାକୁ ସବୁ ଆପଣାଅ। ଯାହାକି ଜୀବନରେ ଆଉ ଯୋଉ ମୁଁ ଆମେ ଭୁଲ କରିବାନି ଯୋଉ ପାପ କରିବାନି। ପାପରୁ ମୁୁକ୍ତ ହେଇଯିବ ଭଗବାନ ସହିତ ଲୀନ ହୋଇଯିବା ତ ସେଇ ଜିନିଷ ଗୁଡ଼ା ଅଁ ସେ ପ୍ରଚାର ପ୍ରସାର କଲେ କାରଣ ସେ ଦେଖ କେତେ ଏ ଖରାପ ଲୋକ ଥିଲେ। କିଛି ଗୋଟେ ମାଆ ର ବେଦନା କି ଏରେ ଲୋକର ଅଁ ଇଁ ବିକଳ ଦେ ଖି ହଁ ଦୁଃଖ ଦେଖି ସେ ନିଜକୁ ପରିବର୍ତ୍ତନ କରିଥିଲେ ସେଥିପାଇଁ ଅଶୋକଙ୍କୁ କୁହାଯାଏ ଧର୍ମା ଶୋ ଉ ଚଣ୍ଡା ଶୋକରୁ ଧର୍ମା ଶୋକ ହେଇଥିଲେ କିଏ ଅଶୋକ।
ଅଶୋକ।
ଅ ହୋ ଇଏ ଥିଲା ଆମର ଧଉଳିର ଉଁ ଉଁ ଯୋଉ ହେଲା ବିଶେଷଜ୍ଞ। ତ ଧଉଳି ସେଠି ବହୁତ ସାରା ଏବେ ବହୁତ ଡେବଲପ ବି ହେଇଗଲାଣି ସେଠି ରାତିରେ ସନ୍ଧ୍ୟା ଟାଇମ ରେ ନାଇଟ୍ ଶୋ ହଉଚି ତ ଏଇ ନାଇଟ୍ ଶୋ ରେ ପୁରା ଟୋଟାଲ ଉପରେ ଯେମତି ଆମର କୋଣାର୍କରେ ନାଇଟ୍ ଶୋ ହୁଏ କୋଣାର୍କ ର୍କର ପୁରା ଐତିହ ଟା ପୁରା ଗୋଟେ ପିକ୍ଚରାଇଜ୍ ହୁଏ।
ତ ସେମତି ଧଉଲି ଟା ବି ସେମତି ନାଇଟ୍ ରେ ନାଇଟ୍ ଶୋ ହୁଏ। ତ ଗୋଟେ ପୁରା ଟୋଟାଲ ଉପରେ ପିକ୍ଚରାଇଜ ହୁଏ କେମତି କେବେ କୋଉ ମସିହା ହେଇଥିଲା, କେବେ ଯୁଦ୍ଧ ହେଇଥିଲା। କେବେ ଆସିଥିଲେ କଣ କେବେ ଜ ହେଲା। ଅ ଧର୍ମ ଚଣ୍ଡାଶୋକରୁ ଧର୍ମାଶୋକ ହେଲେ ସବୁ ଦେହଗୁଡ଼ା ସବୁ ଲିପି ବତ ସେଥିରେ ଥାଏ। ମୁ ସେ ଲାଇଟ୍ ଶୋରେ ସବୁ କିଛି ସେଟା ଦର୍ଶାନ୍ତୁ। ସେତେ ଆମର ତ ହଁ ପିଲାମାନେ ଏଇଟା ଜାଣିବା ଜିନିଷ ନା ତ ଆମ ପୂର୍ବ କ ଥା ଗୁଡ଼ା ଆମେ ଐତିହ୍ୟ କେମିତି ଆମେ ଭୁଲିବା ଆମେ ନୂତନକୁ ଆ ପଣେଇବା ସହିତ ଐତିହ୍ୟକୁ ଧରିକି ବି ଚାଲିବା ନାକି ନୂତନକୁ ଆପ ଆପଣେଇ ଦେଲେ ଐତିହ୍ୟକୁ ଛାଡିଦବା ତ ସେ ଜିନିଷ ଆମ କୋଣାର୍କରେ ବି ତ ଆମର ଗୋଟେ ଐତିହ୍ୟ କହିବାକୁ ଗଲେ ଆମ ଜଗନ୍ନାଥ ପୁରୀ ଆ ତ ପୁରୀରେ ତ ସବୁ କିିଛି ଐତିହ୍ୟ ହିଁ କହିବାକୁ ଗଲେ ଶିଲା ଲିପ୍ତ ଅଛି।
ହଉ। ତେଣୁ ଓଡିଶାରେ ଭରପୁର ଆମର ଯୋଉ ପୂର୍ବ ପୁରୁଷ ମାନଙ୍କର ଯୋଉ ରା ରାଜା ରାଣୀ କିମ୍ବା ଯେକୌଣସି କ୍ଷତ୍ରୀୟ ହୁଅନ୍ତୁ ଯୋଦ୍ଧା ହୁଅନ୍ତୁ। ବୀରତ୍ୱର ଅସୀମ ଇଏ ସୀମା ନାହିଁନ୍ତର ଆଉ ଶୁଣିବାକୁ ପଢେଇବାକୁ ଭଲ ଲାଗେ ଇତିହାସ ପଢିଲେ ଜଣା ପଡେ ଯେ ମାନେ ଆମ ପୂର୍ବ ପୁରୁଷଙ୍କର ରୀତିନୀତି ତାଙ୍କ ଜୀବନଶୈଳୀ ଉଁ ବେଷ ପୋଷାକ ହଁ ଆଉ ସେମାନେ କେତେ ପିନ ପୁଲ ଥିଲେ କେତେ ଶୁଙ୍ଖଳୀତ
ହଁ କେତେ ଡେଡିକେଟେଡ ନିଜ କାମ ପାଇଁ ବି ଡେଡିକେଟେଡ୍ ବହୁତ ଥିଲେ। ଏଇ ତ ଆମେ ତ ପୁରୀ ଜିଲ୍ଲାରେ ତ ଆମର ତ ବେଶୀ ଯୋଉ ହେଲା ଗୋଟେ ଏକ୍ସପିରିଏନ୍ସ ଲୋକ ମାନେ ଉତ୍କଳ ଯୋଉ ହେଲା ମଣି ଯେ ଆମର ଗୋପବନ୍ଧୁ ଦାସ ଆମେ ତ ଆମେ ତାଙ୍କ ଘର ପାଖାପାଖି କହିବାକୁ ଗଲେ ରହୁଚୁ। ତ ସେ କେତେ କଣ କରିନାହାନ୍ତି ସବୁ କିଛି ହେଲା ନିଜ ଦେଶ ପାଇଁ ନିଜ ପୁଅକୁ ବି ଆମେ ତ ଛୋଟ ରୁ ପଢିକି ଆଇଚେ ନିଜ ପୁଅ ବି ଚାଲିଗଲା। କିନ୍ତୁ ସେ ଦେଶ ସେବା ହିଁ କରୁଥିଲେ ସେଥିରେ ବି ତାଙ୍କର କହିଥିଲେ କି ମୋ ଗୋଟେ ପୁଅ ମରିଯାଉ କିନ୍ତୁ କୋଟିଏ ପୁଅକୁ ମୁଁ ବଞ୍ଚେଇ ରଖିବି। ତ ସେଇ ଆଦର୍ଶ ସେମାନେ ଧରିକି ଚାଲୁଥିଲେ। ନିଜ ଶେଷ ସମୟ ପର୍ଯ୍ୟନ୍ତ ବି।
ହଁ ଏବେ ବିି ସୁଦ୍ଧା ବର୍ଷା ଅଧିକ ହେଲେ ବନ୍ୟା ହେଲେ ଗୋପବନ୍ଧୁ କଥ ଥା ଆଗ ମନକୁ ଆସେ ଯିଏ ନିଜ ପାଇଁ କି ଗୋଟେ ସାଧୁ ସନ୍ତଙ୍କ ଭଳିଆ ଜୀବନ ଯାପନ କରୁଥିଲେ ନିଜ ପରିବାରକୁ ପଛ କରିକି। ସେ କେମିତି ହଜାରେ ହଜାରେ ଲକ୍ଷ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କୁ ଏମିତି ତାଙ୍କୁ ଜୀବନ ବଞ୍ଚାଉଥିଲେ ଯୋଉଠି ଲୋକ ଦୁଃଖରେ ପଡିଥାନ୍ତି ଦ୍ୱାରକୁ ଦ୍ୱାର ଯାଇ ତାଙ୍କ ପାଖରେ ପହଞ୍ଚି ଯାଉଥିଲେ। ଖାଦ୍ୟ ପେୟ ଠାରୁ ଆରମ୍ଭ ହଁ ସେବା କରୁଥିଲେ। ସେମିତିକା ବରପୁତ୍ର ଯିଏକି ଓଡିଶା ମାଟିରେ ଜନ୍ମ ନେଇଛନ୍ତି ସେମାନେ କେବେବି ଆମର ସବୁବେଳେ ସ୍ମରଣୀୟ ହେଇକି ରହିବେ କେବେ ବି ଆମେ ତାଙ୍କୁ ଭୁଲିବାନି।
ଆଉ ତ ଏଇ ଯୋଉ ବର୍ଷା ଦିନ ଆସିଲେ ପାଦରେ ଟିକେ କାଦୁଅ ଲାଗିଲେ ମୋର ତ ଛୋଟ ବେଳର କଥା ମନେ ପଡିଯାଏ। ଯ ହେଲା ଗାଁ ତାର ଯୋଉ କଣ ସେଟା ଥିଲା?
ତୁମ ପରି ଛୋଟ ପିଲାଟିଏ ଗାଁ ଚାହାଳିରେ ଚାଟସିଏ। ଆଉ ଏତେ ଫିଲିଙ୍ଗ୍୍ସ ଥାଏ ସେ କବିତା ଗୁଡାକରେ ଏତେ ରିଆଲିଟି। ଏ ସିଏ ଆଉ ସେଇଟା ସେଇ ମଣିଷ ସେମିତି ହିଁ ବଢିଛନ୍ତି ଗଢିଛନ୍ତି ଓଡିଶାକୁ। ଆଉ ତେଣୁ ଆମ ଭିତରେ ସ ସତ କଥା ଦେଖିବାକୁ ଗଲେ ଲୋକମାନଙ୍କ ଭିତରେ ଆଉ ସେତେ ମାତୃଭୂମି କିମ୍ବା ଜନ୍ମଭୂମି ଆମେ ତାଙ୍କର ଋଣୀ ସେ ସବୁ ଭାବନାହିଁ। ସେଟା ଆ ଶୁନି ଆମେ ଆମର ମାନେ କେମିତି ଲଗ୍ଜରିୟସ୍ ଲାଇଫ୍ ଯିଁବା।
ଟଙ୍କା ପଛରେ ଆମେ ହିଁ ଏବେ ଫସିଛେ ଟଂ
ହଁ ସାମାଜିକ ସାମାଜିକରେ ଆମେ କେମିତି ଆମର ବେଶୀ ବେଶୀ ଦେଖେଇ ହବା ସ୍ଟାଟସ୍ ମେଟଣ୍ଟେନ୍ କରିବା। ଏଇ ପଛରେ ସମସ୍ତେ ଧାଇଁଛନ୍ତି।
ହଁ ଆମେ ସୋସାଇ ମେନ୍ କଥା ଥିଙ୍କିଙ୍ଗ୍ ଗୁଡା ଲୋକ ମନେ ଭିତରେ କି ଆମେ ଶୁ ସୁସାଇଟିରେ କେମତି ଏଷ୍ଟାବ୍ଲିଶ୍ ହବୁ ତ ଆମେ କେମିତି ମେଣ୍ଟେନ୍ କରିବୁ ଆମ ନା ଟା କେମିତି ବଢିବ କିନ୍ତୁ ମାଟି ମା ପାଇଁ ସେ ପ୍ରେମ ସେ ଭଲ ପାଇବା ସେଗୁଡା ସବୁ କମିଗଲା।
ହଁ ହଁ ହଉ ଆଜି ତ ହଁ ସମୟ ହେଇଗଲାଣି। ଆଉ ଆମେ ପରେ କଥା ହବା ହଉ ଠିକ୍ ଅଛି।
କଲ୍ କାଟ ଏଣ୍ଡ୍ କଲ୍ ଦେରେ ମୋର।